ହ
ଜୟ ଶ୍ରୀ ଜଗନ୍ନାଥ ଭଉଣୀ
ଜୟ ଶ୍ରୀ ଜଗନ୍ନାଥ କେ ଶୁଭ ସକାଳ।
ଶୁଭ ସଖାଳ, କେମିତି ଅଛନ୍ତି?
ଭଲ ଅଛି, ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି।
କାର୍ଯ୍ୟାଳୟରେ ଅଛନ୍ତି ବୋଧେ?
ଆଜ୍ଞା ଆଜ୍ଞା ମୋର ଯୋଉ ନିଜର ଯୋଉଟା ଅଛି ସେଇଠି ଅଛି।
ହୁଁ ହୁଁ ହୁଁ ଆଉ ଯୋଉ ଆଉ ଯୋଉ ଗୋଟେ କରୁଚନ୍ତି ଯୋଉ ଜାଗାରେ ସେ ଜାଗାରେ ନିୟଯି
ମ୍ ନାଇଁ ନାଇଁ ସେଟା ବେ ସେଟା ମୋର ଦୁଇଟା ବେଳେ ଅଛି।
ଆଚ୍ଛା ମୋର ମଧ୍ୟ ଆଜି ଯିବାର ରେ ଅଛି ମୁଁ ବି ଯିବି ଆଉ।
ଆପଣଙ୍କର ବାରଟାରେ, ଆପଣ ଏବେ ଘରେ ଅଛନ୍ତି?
ହୁଁ ହୁଁ ପ୍ରସ୍ତୁତି ଚାଲି ଆଉ କାର୍ଯ୍ୟାଳୟ ଯିବାକୁ। କାଇଁ ହୁଁ ହୁଁ। ନାଇଁ ଏକାଥରେ ଲଞ୍ଚ କରିନେବି ପଳେଇବି ଆଉ। ମଧ୍ୟାହ୍ନ ଭୋଜନ ଯୋଉଟା ସେଟା ଗ୍ରହଣ କରିକି ହୁଁ ହୁଁ ହୁଁ। ସେଇଟା ପ୍ରସ୍ତୁତି ଚାଲିଛି ସରିଲାନି ସରିଲେ ତବେଳେ ମଧ୍ୟାହ୍ନ ଭୋଜନ ଖା-ଖାଇକି ବାହାରି ଯିବି ଆଉ, ତାପରେ ଫେରିଲା ବେଳକୁ କୁ ଆଠଟା
ଆଠଟାରେ, ଆମର କିନ୍ତୁ ଦିନ ଦୁଇ ଘଟିକା ରୁ ଆରମ୍ଭ ଆ ଆ ରାତି ଆଠଟାରେ ଆମର ସ-ସରୁଛି ଆଉ।
ହୁଁ ହୁଁ ହୁଁ ହୁଁ।
ଆପଣଙ୍କର ବାରଟାରୁ ଆଠଟା, ଆମର ଦିଟାରୁ ଆଠଟା ଆଉ।
ହୁଁ ଆପଣ ମାନେ ଚିକିତ୍ସାଳୟର ମାନେ ହଁ କର୍ମୀ ନା ଆମେ ଚିକିତ୍ସାଳୟ ର କାର୍ଯ୍ୟ କରୁଛୁ ସତ କିନ୍ତୁ ଚିକିତ୍ସାଳୟ ର କର୍ମୀ ନୁହଁ। ମାନେ ଅଲଗା ଆମର ଯୋଉ ବୁଝିପାରୁଛ ପଞ୍ଜି କରଣ ବିଭାଗ ତ, ହଁ ସେଇଟା ଟିକେ ଆଠ ଘଣ୍ଟା ଡିଉଟି ହଉଛି ଆ ଆପଣଙ୍କର ଛଅ ଘଣ୍ଟା ହଉଥିବ?
ଆଜ୍ଞା ଆଜ୍ଞା।
ହଁ ଏଇ ତ ଦୁନିଆ। ସବୁ ଏମିତି ସବୁ ନିୟମ କାହାକୁ କେତେ ସମୟ ଦଉଛନ୍ତି!
ଇନିଆଁ
ହଁ କାହାକୁ କେତେ ସମୟ ସେଇଟା ତ
ଆଜ୍ଞା। ଦୁଃଖ କିଛି ନାହିଁ ସବୁ ଭାବିଲେ ଦୁଃଖ କିଛି ନ ଭାବିଲେ ସବୁ ସୁଖ
ଖ ଆମେ ତ କାର୍ଯ୍ୟ କରିବୁ କର୍ମମୟ ଜୀବନ କର୍ମ କରିଚାଲିବୁ
ଆଜ୍ଞା ଆମେ ତ ଆସିଛନ୍ତି କର୍ମ କରିବା ପାଇଁ କର୍ମ କରିବା ତାପରେ ସ ଆଉ ବାକି ସବୁ ପ୍ରଭୁ ଜଗନ୍ନାଥ ଅଛନ୍ତି ବୁଝିଦେବେ।
ହଁ ହଁ ନିହାତି ନିହାତି। ସକାଳର ଜଳଖିଆ କଣ ଖାଇଲେ?
ହେଁ ଜଳଖିଆ ମୋର ହଉଛି ହେ ପ୍ରୋଟିନ ପାଉଡର ଟିକେ ମୁଁ ଖାଉଛି।
ଆଚ୍ଛା ଆଚ୍ଛା କଣ ବୋଧେ ମାନେ ସ୍ଵାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦଉଛନ୍ତି ବୋଧେ ଆଉ?
ଆଜ୍ଞା ଆଜ୍ଞା।
ଭଲ ଭଲ ସେଟା ଭଲ ଆପଣ ଟିକେ ଦିଅନ୍ତିନି ତ।
ଆକ୍ଚୁଆଲି ଆମର
ହରବାଲ ଲାଇଫ୍ ଜାଣିଥିବେ?
ହଁ ହଁ ହଁ ହଁ।
କଣ କହିଲେ ସେ ସେଥିରେ ଆମର ନ୍ୟୁଟ୍ରିସନ ଯୁକ୍ତ ପ୍ର ଖାଦ୍ୟ ଅ ସଖାଳୁ ସ ସଖାଳୁ ଖାଇଲେ ସେଟା ଦେହ ପାଇଁ ଭଲ।
ହୁଁ ହୁଁ ହୁଁ।
ସେଥିପାଇଁ ମୁଁ ମନ୍ ସଖାଳୁ ମୋର ଖାଦ୍ୟ ଟି ହେଉଚି ସେଇଟା।
ପେଟର ଗ୍ୟାସ ଜନିତ ସମସ୍ୟା ସେଇଥିରେ ସବୁ ଅଛି ସବୁ ଔଷଧ ମାନେ ମେ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ତାର ଗୋଟେ ତାର ଗୋଟେ ଅଛି ଆମର ଅ ଯୋଉଟା କି ଆମର ତାକୁ କହୁଚନ୍ତି କଣ କହିଲେ ହୁଁ। ଆମର ଆଫେସ୍ ତାକୁ ଆମେ ଆଫ୍ରେସ ବୋଲି କହୁ। ସେଟା ହଉଛି ଆପଣ ପିଇଲେ ଆପଣଙ୍କ ଗ୍ୟାସ ଜନିତ ଯେତିକି ସମସ୍ୟା ଦୂର ହେଇଯାଏ। ଆଉ ଆପଣଙ୍କୁ ଆଜ୍ଞା ଆଜ୍ଞା ଏଇ ସବୁ ଦିନିଷ ପିଇଲେ ଆପଣ ଙ୍କର ପେଟ ବାହାରିିବା ବି କମିଯିବ ମୁଁ ତ ଅଁ ଗ କେତେ କି କୋଡିଏ ଦିନ ହବ ପିଇ ନାହିଁ। ଅ ପନ୍ଦର, ଷୋହଳ ଦିନ ହବ ପିଇଛି ତଥାପି ମୋର ଅଁ ଦେଢ ରୁ ଦୁଇ କେଜି କି ଦେଢ ରୁ ଦୁଇ କେଜି ମୁଁ ଓଜନ କ ମାନେ କମେଇ ସାରିଲିଣି।
ହଁ।
ତା ସହିତ ଆଗରୁ ଯୋଉ ମୋର ଗ୍ୟାସ ର ସମସ୍ୟା ଆ ପଣଙ୍କ ଆଜ୍ଞା ଆଜ୍ଞା।
ହଁ ହଁ ହଁ।
ମୋର ଗ୍ୟାସ ଯୁକ୍ତ ସମସ୍ୟା ବହୁତ୍ ଥିଲା।
ହଁ।
ଏମିତି କିି ଗୋଟେ ଦିନର ଥରେ ମୁନ୍ ମୁଣ୍ଡ ବୁଲେଇବ ମାନେ ମୁଁ ଆଉ ବାନ୍ତି ହବ ମୁଣ୍ଡ ବୁଲେଇବ ମୁଁ ଆଉ କିଛି କରି ହିଁ ପାରେନି। କିନ୍ତୁ ଏସବୁ ଗ୍ରହଣ କଲା ପରଠାରୁ ମୋର ସେ ସମସ୍ୟା ଗୁଡି ଆଉ ନାହିଁ।
ଆଚ୍ଛା ଭଲ ଆହୁ। ମୁଁ ମଧ୍ୟ ଆପଣଙ୍କ ସହିତ ଯୋଗାଯୋଗ କରିବି ମୋର ଟିକେ ଦର କାର ଯଦି ଗ୍ୟାସ ଜନିତ ସମସ୍ୟା ମୋର ବି ଅଛି।
ଏଇ ସବୁ ଏଇ ସବୁ ଗୋଟେ ଇଏ କି ଆମର ଯଦି କିଛି ଔଷ ଔଷଧ ଖାଉଛନ୍ତି ତାର ଅଲ୍ ଅନ୍ୟ କିଛି ଦେଖେଇପାରେ ଡି ଡିଫେ ମାନେ ପ୍ରୋବ୍ଲେମ ଦେ ଖେଇପାରେ କିନ୍ତୁ ଏଇ ଯୋଉ ଦି
କରେନି। କିଛି ଔଷ୍
ନାଇଁ ନାଇଁ ମୁଁ ନାଇଁ ନାଇଁ ମୁଁ କହୁଛି ଯଦି ଆମେ ଅନି ଗ୍ୟାସ ସମସ୍ୟା କୁ ନେଇ ଯଦି ଔଷଧ ଖାଉଛନ୍ତି ଆମେ ତ ସବୁ ଦିନ ଖାଇ ପାରିବାନି ଗ୍ୟାସ ଔଷଧ ଟି ସବୁବେଳେ ଖାଇ ନା ଆମ ଦେହ ପାଇଁ କ୍ଷତିକାରକ। କିନ୍ତୁ ଏଇ ଯୋଉ ଉ, ଜିନିଷଟି ଆପଣ ଖାଇବେ ଏଟା ହଉଛି ଆପଣଙ୍କୁ ଭରି ପୂର୍ଣ୍ଣ ଅ, ମାନେ ନିଉଟ୍ରିସନ୍ ମିଳିବ। ଆମ ବଡ଼ିର ଯାହା ବି ଦର କାର ବି ଯେତିକି ଭି-ମାନେ ଭିଟାମିନ ଦର କାରି ଯାହା ବି ଦରକାର ସେଟା ତା ଧିଅରେ ସବୁ ଅଛି କିନ୍ତୁ ତାର ଆଉ କିଛି ଆଜ୍ଞା ତା ସହିତ ଆମକୁ କୌଣସି ପ୍ରକାର ହାଉ ଅନ୍ୟ କୌଣସି ସି ରୋଗ ଦେଖେଇବନି। ବାକି ଯଦି କିଛି ଥାଏ ତାହେଲେ ସେଟା ବି ଦା-ଧୀରେ ଧୀରେ ସେଟା ସମାଧାନ ହେଇଯାଏ।
ଆପଣ ତ ନିଜେ ପାନୀୟ କରୁଛନ୍ତି ଆପଣ ତ ନିଜେ ଅନୁଭୂତ ସେଥିରେ।
ନାଇଁ ନାଇଁ ମୁଁ ମୁଁ କରିପାରୁଛି ମୁଁ କରିଛି ବୋଲି ଆପଣଙ୍କୁ କହିପାରୁଛି।
ହଁ, ହଁ, ହଁ ବୁଝିପାରୁଛି ବୁଝିପାରୁ ହଁ ଶୁଣିବା କ ଥା କହିଦେଇକି ଜଣଙ୍କୁ ମାନେ ମାନେ କରିବାଟା ଠିକ ନୁହଁ। ନିଜ ଅନୁଭୂତ କାର୍ଯ୍ୟ ଟା କହୁଛନ୍
ଏସବୁ ଏସବୁ ହଉଛି କଣ କହିଲେ ଯଦି ଶୁଣିକି ଆମେ କହିଦବା ଯଦି ଆମେ ନିଜେ କରିନଥିବା ହେଇପାରେ କାଲି ଆପଣଙ୍କର ଏଇ ମୋର ପଦେ ମିଛ କଥାରେ ଆପଣଙ୍କର କ୍ଷତି ହେଇପାରେ।
ହଁ, ହଁ, ହଁ, ହଁ ନିହାତି ନିହାତି।
ଆଜ୍ଞା।
ଆପଣ ସବୁ ନିତ୍ୟ କର୍ମ ସାରି ସ୍ନାନ କରି ନାଇଁ କାର୍ଯ୍ୟରେ ବା-ବାହାରି ଯାଇଛନ୍ତି।
ଆଜ୍ଞା, ଆଜ୍ଞା ଉଁ, ମୋ ତ ହଉଛି ବେସରକାରୀ କାର୍ଯ୍ୟାଳୟକୁ ମୁଁ ଯିବି ଦୁଇଟାରେ। ତାପରେ ସ ଖାଳୁ ମୋର ଉଠିକି ସେ ପାନ୍ସଟା ତିରିଶ ରେ ଆମର ଏସବୁରେ ଗୋଟ ଟେ ମାନେ ଯୋଗ ଟାଇପ୍ ର ଆମେ ଗୋଟେ କରୁ। ତାପରେ ୟୋଗା ୟୋଗା କରିକି ତାପରେ ହଉଛି ମର୍ନିଂ ରେ ସେ ସକାଳୁ ସକାଳୁ ଉଠିକି ଆମ ନିତ୍ୟକ୍ରମ ସାରିକି। ହାଫିସ୍ ପିଇକି ମୁଁ ମୋର ଅ, ଯୋଉ କାର୍ଯ୍ୟସ୍ଥଳୀ ଅଛି ସେଠିକି ମୁଁ ପଳେଇ ଆସେ। ସେଠି ଆସିକି ଆମର ଡେ
ଏଇ ସବୁ ଖାଦ୍ୟ ପିଇବା ଜ୍ବରା ପିଇବା ଦ୍ଵାରା ଆଉ କିଛି ଖାଦ୍ୟର ଅଲଗା କିଛି ଚେଞ୍ଜ ହବନି ତ ଖାଦ୍ୟ କଣ୍ଟ୍ରୋଲ୍ କିଛି କରାହବନି ତ? ନା ସବୁ ଯେମିତି ନିତି ନି-ନିତିଦିନିଆ ଯୋଉଟା ଖାଉଛନ୍ତି ଖାଇପାରିବେ?
ଖାଇପାରିବେ। ବାକି ହେଲା ଆପଣ ଯୋଉ ଆମର ଛେଳି ମାଂସ ଯୋଉଟାକୁ ମଟନ୍ କୁହନ୍ତି। ସେଟା ହଉଛି ଆପଣ ଇଏ କଣ କହିଲେ ଅଁ, ବେଶୀକି ସେଟା ଖାଇବେନି। ସେଟା କାରଣ ବହୁତୁ ତେଲ ଥାଏ। ତେଲ ଅଂଶ ଥାଏ ଯୋଉଟା କି ଏ ଚର୍ବିଟା ଦେହକୁ କ୍ଷତି କରାଏ।
ହଁ ଆମେ ତ ବ୍ୟସ୍ତମୟ ଜୀବନରେ ସେଇ ସବୁକୁ ଆଉ ସମୟ ଦେଇ ପାରୁନୁ।
ମାଛ ଆପଣ ମାଛ ଖାଇବେ। ଆଜ୍ଞା ମାଛ ଖାଇପାରିବେ କିନ୍ତୁ ମାଛର ଯୋଉ ଚମଡ଼ା ଟା ସେଟା ଖାଇବେ। ଯୋଉ ଯୋଉଟା କି ଆମେ ଇଏ କରୁନୁ ସେଟା ଖାଇବେନି। ତାପରେ ଆପଣ ଅଣ୍ଡା ଖାଇପାରିବେ। ଆଉ ଯଦି କୁକୁଡା ଇଏ ଖାଉଛନ୍ତି ଚିକେନ୍ ଖାଉଛନ୍ତି ତାହେଲେ ହଉଛି ଝୋଳ କୁ ଟିକେ ଆଭଏଡ କର। ମାନେ ଯେତେ ତାକୁ ଟିକେ ତାଠାରୁ ଦୂରେଇକି ରହିବେ। କାରଣ ତେଲ ମସଲା ଦି- ଜିନିଷ ଟା ହିଁ ଆମ ଦେହ
ତେଲ ମସଲା ବେଶୀ ବନେଇବୁନି ହଁ ତେଲ ମସଲା ବେଶୀ ଇଏ କରିବୁନି।
ଆଜ୍ଞା ଆଜ୍ଞା ତେଲ ମସଲା ଖାଇବେନି ଏଇଟାରେ ଆମ ରହୁଛି ଯେମିତି କିି କାକୁଡି ହେଲା ଗାଜର ହେଲା। ଏଇ ସବୁ ଆପଣ ଖାଇପାରିବ ଖାଇବା ଖାଇପାର ଯୋଉଟା କି ଦେହ ପାଇଁ ଭଲ। ଆମର ଅ ଯୋଉ ଆମର ମଧ୍ୟାହ୍ନ ଭୋଜନ ଚାରି ଭାଗରେ ଗୋଟେ କରାଯାଉଛି ଠିକ୍ ଅଛି? ଚାରିପାଗରେ ବିଭକ୍ତି ଯୋଉଟା କିି ଆପଣ ଭାତ ଟିକେ ନେବେ କେଶର ଡାଲି ଟିକେ ନେବା ଗୋଟେ ଭଲ ସବୁ ପରିବା ପତ୍ର ପକେଇକି ଗୋଟେ ତରକାରୀ ନେବେ ଆଉ ଗୋଟେ ସାଲାଡ ନେବେ।
ହୁଁ ହୁଁ।
ଆଉ ତାପରେ ଆପଣ ଯୋଉ ମ
ସାଲାଡ ରେ କଣ ଭଉଣୀ ସାଲାଡ ରେ କଣ କାକୁଡି ଆଉ ଗାଜର ଏମିତି ସବୁବିଟ୍
ଗାଜର ଆଜ୍ଞା ଆଜ୍ଞା ନେଇପାରିବେ ଆରାମସେ। କିଛି ସେଟା
ଯେତିକି ହାଲୁକା ଫୁଲୁକା ପାନୀୟ ମାନେ ଜଳୀୟ ଅଂଶ ଥିବା ପଦାର୍ଥ।
ଆମର ସବୁ ସବୁଠାରୁ ସାଲାଡ ଟାନେ ଲେଳା ଫାଇବର ଇ ରହୁଛି ଯୋଉଟା କି ଆମର ହଜମ ଶକ୍ତିକୁ ବି ଇଏ କରେ।
ମୁଁ ମଧ୍ୟ ମାନେ ଚାକିରୀ କର୍ମ ଷେତ୍ରରେ ମାନେ ବ୍ୟସ୍ତତା ଯୋଗୁରୁ ମାନେ କରିପାରୁନି। କିନ୍ତୁ ମତେ ସବୁଦିନ ମାନେ ଯୋଉ ମଧ୍ୟାହ୍ନ ଭୋଜନରେ ମତେ କାକୁଡି ଆଉ ଦହି ଟା ମତେ ବହୁତ ପସନ୍ଦ।
ଆଜ୍ଞା ବହୁତ ଭଲ ଦେହ ପାଇଁ ବି ସେଇଟା ବହୁତ ଭଲ।
ମତେ ସେଇଟା ବହୁତ ପସନ୍ଦ ବି ମୁଁ ସେଥିପାଇଁ ବି ଖାଏ ଆଉ ମତେ ସେଇଟା ହିଁ ବହୁତ ଭଲ ଲାଗେ।
ନ ଆପଣ ବହୁତ ଭଲ ଜିନିଷ ଆପଣଙ୍କର ପସନ୍ଦ।
ଆପଣଙ୍କର ଆପଣ ତ ଆଉ ବେଶୀ ମୋଟା ମୋଟାପଣା ନଥିବ ଆପଣଙ୍କର ଆପଣ
ନା ନା ଠିକ ଠାକ୍ ଯେ କିନ୍ତୁ ସେ ପେଟ ପାଇଁ ଟିକେ ମୋର ସମସା ଅଛି। ପେଟଟାଟି ଗ୍ୟାସ ରେ ଫୁଲିଯାଏ। ସେତେବେଳେ ମୁଁ ଖାଦ୍ୟର କିଛି ମାନେ ଯୋଉ ସମୟରେ ଯୋଉଟା ଖାଦ୍ୟ ଖାଏ।
ଆଜ୍ଞା!। ଆଜି ଆଗରୁ ଆପଣଙ୍କର ଯେତେବେଳେ ଆମ ଜେଜେମା ଜେଜେପାଙ୍କ ଅମଳ ର ସିଏ ଖାଇବା ଅଲଗା ଥିଲା। ଏବେ ସବୁ ଖାଇବା ଆମେ ଯୋଉ ଖାଉଛନ୍ତି ଆମେ ସ ସ ଆମେ ସଠିକ ଖାଦ୍ୟ ପାଇ ପାରୁ ନାହାନ୍ତି ଆମର ଓଷଧ ଔଷଧ ମାନେ ଔଷଧ ମିଶା ଖାଦ୍ୟକୁ ଆମେ ଖାଉଛନ୍ତି ଯୋଉ କରିକି ଆମର ଦେହ ଖରାପ ହଉଛି।
ହଁ ହଁ ନିହାତି ନିହାତି ସେଇଟା ଆମେ ମଧ୍ୟ ଅନୁଭୂତି
ଆଉ ଏଇ ଯୋଉ ମୁଁ ଯୋଉ ମଣିଂ ଶ୍ ସକାଳୁ ମୁଁ ଯୋଉ ଖାଦ୍ୟଟି ଗ୍ରହଣ କରୁଛି ସେଇଟା ଶହେ ଅଶୀ ଜଣ ଡକ୍ଟରଙ୍କ ପରାମର୍ଶରେ ମାନେ ପିଓର ମାନେ ଭଲ ଖାଦ୍ୟ ଟା ଆମେ ସକାଳୁ ସକାଳୁ ଭଲ ଖାଦ୍ୟ ଖାଇଲେ ଆମର କୌଣସି ପ୍ରୋବ୍ଲେ ମାନେ ସମସ୍ୟା ଆମକୁ ଦେଖାଯିବନି ଶରୀରରେ କୌଣସି ଆଜ୍ଞା ଗଲେ ଆଉ ଅଟୋ ହୁଁ।
ହୁଁ। ମୁଁ ଯୋଉ ମୋର ମାନେ ଗ୍ୟାସ ସ ସମସ୍ୟା ଅଛି ମାନେ ମୁଁ ଯୋଉ ଦିନ ଖାଇବା ମୋର ଟିକେ ଯଦି ବ୍ୟବଧାନ ଏପଟ ସେପଟ ହେଇଯିବ ମୋର ମାନେ ବହୁତ ପେଟରେ ଯନ୍ତ୍ରଣା ଅନୁଭବ କରେ ବା ବାନ୍ତି ହେଇଯାଏ ମାନେ ବହୁତ ଅସୁସ୍ଥ ମାନେ ମତେ
ଆ ଆପଣ କୁହନ୍ତୁ ଭୁଲ। ମୋର ସମସ୍ୟା ଗ୍ୟାସ ଯୁକ୍ୟ ସମସ୍ୟା ଟା ମୋ ପାଇଁ ଏତେ ଭୟଙ୍କର ଥିଲା ଆପଣ ବିଶ୍ୱାସ କରିପାରିବେନି ମୁଁ ଗ୍ୟାସ
ନାହିଁ କିନ୍ତୁ ଯେବେବି ଅଛି ମାନେ ପେଟ ଯନ୍ତ୍ରଣା ହଉଛି।
ଆଜ୍ଞା ମୋର ଏବେ ଗ୍ୟାସ ଟା ହୁଏ ନା ଏତେ ଜୋରସେ ମୁଣ୍ଡ ବୁଲା ଯେ ମୁ କୌଣସି କାମ କରିପାରେନି। ମୁଁ ମାନେ ଯାଇକି ମାନେ ଶୋଇ ହିଁ ପଡେ। ଆଉ ମୁଁ ଚାଲି ପାରେନି କି ଭୁଲି ବି ପାରେନି।
ମର ଏ ସବୁ ଗ୍ୟାସ୍
ଗ୍ୟା ସମସି ଅଛି ମାନ କର୍ମ କେତ୍ରରେ ସବୁ ଜିନିଷ ତ କହି ହୁଏନି କାହାକୁ ଜବରଦସ୍ତି ସହିକି ସେ ଥରେ ହାଇଥିଲା ଏମିତି ଦୌଡି ଥିଲି ପୁରା ରୁମକୁ ଆମର ଯୋଉ ମ କ୍ଷେତ୍ରରେ ଯୋଉ ବିଭାଗ
ଆଜ୍ଞା।
ସେ ବିଭାଗରେ ଯାଇଥିଲି। କାହାକୁ କିଛି ନ କହି ପାରିକି ମୁଁ ଚୁପ ଚାପେ ବସିଲି କିଛି ସମୟ ଝାଳ ହାଳ ବାହାରିଗଲା ତାପରେ ଯାଇକି। ମାନେ ନିଜକୁ ସମ୍ଭାଳିକି ମୁଁ ସେଇ ଜାଗାରେ ମୋର କର୍ମର ଇଏକୁ ଦେଇକି ଆସିଲି ବହୁତ କଷ୍ଟ ଦାୟକ ବେଳେ ବେଳେ ସେ ସବୁ।
ଶରୀର ଆମର ସାଥ ନଦବ ତାହେଲେ ଇଏ ଠିକ ଅଛି ଭଉଣୀ। ଆଉ ମୁଁ ତେବେ କର୍ମକ୍ଷେତ୍ରରେ ଅଛି ଆଉ
ହଁ ହଁ ହଁ।
ଆଉ କେତେ ବେଳେ ବାର୍ତ୍ତା ଆଳାପ କରିବା। ଆଜ୍ଞା ଆଜ୍ଞା ଆଜ୍ଞା ରହିଲି ଜୟ ଶ୍ରୀ ଜଗନ୍ନାଥ। ଆ।
ଜୟ ଜଗନ୍ନାଥ।